ହ୍ୟାଲୋ।
ହ୍ୟାଲୋ ସାଙ୍ଗ କଣ କରୁଛ?
ହୁଁ ଭଲ ଅଛି ତମେ କଣ କରୁଛ?
ହଁ ମୁଁ ବସିଥିଲି ଏଠି ଘରେ ବସିି ତିନି ମୋନେ ମନେ ପଡିଲା ମୁଁ ସାଙ୍ଗ ସହିତ କେତେ ଦିନ ହେଲା କଥା ହେଇନି ସେଥିପାଇଁ କଥା ହେବି।
ତମ କଥା ବି ମନେ ପଡୁଥିଲା ବହୁତ ସମୟ ହେଲା।
ଖାଇଦେଲାଣି ସବୁ। ଖାଇବା ପିଇବା ସଇଲିଗଲାଣି ଖାଇବା ପିଇବା ସରିଗଲାଣି।
ସରିନି ସରିନି।
ତିଆରିି କଣ କରିଚ? କଣ ତିଆରି କରିଚ? କୋଉ ତରକାରୀ?
ଅ ସୋୟାାବୀନ୍ ତରକାରୀ।
ଓ ସେଟା ମତେ ବହୁତ ପସନ୍ଦ।
ହୁଁ ରୋଟି ଆଉ ସୟାବିିନ ତରକାରୀ।
ଦେହ ଭଲ ଅଛି?
ହଁ ଭଲ ଅଛି ତମ ଦେହ?
ହୁଁ ମୋ ଦେହ ବି ବର ଭଲ ଅଛି। ଘରେ ସମସ୍ତେ ଠିକ ଅଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହୁଁ ଆଉ ରଜ ପାଇଁ ଡ୍ରେସ୍ କିଣା କିିଣି?
ନା ମୁଁ ଏବେ କିଣିନି ମୁଁ କିଣିବି ତମେ କିଣିଦେଇଛ?
ହୁଁ ନାଇଁ କିଣିନି ଆଜି ଯାଇଥିଲି ଏ ମାନେ କାଲି ଯାଇଥିଲି କିଣି ଆ ଅଳ୍ପ ଅଛି। କିଣିବା ପାଇଁ ଆଉ।
ମୁଁ ବି ଯାଇଥିଲି କାଲି କିଣିବା ପାଇଁ ବାପା ସାଙ୍ଗରେ।
ହଁ ମୁ ଯାଇଥିଲି ଅଳ୍ପ କି ହଁ ବର୍ଷା ହଉଚି ତ ସବୁବେଳେ ଚାରିଟା ବେଳେ ଆଉ ଯାଇ ହଉନି ଜମାରୁ।
ଚାରିଟା ବେଳେ ବହୁତ ଜୋରୁରେ ବିଜୁଳି ସବୁ ମାରୁଚି। ସେ ବର୍ଷା ପଡିଲେ ସେ ଉ ଛାଣାଛୁଡି ଖାଇବାକୁ ବହୁତ ମନେ ହଉଚି ମୋର।
ହଁ ସନ୍ଧ୍ୟା ବେଳେ ଯାଅ ବୁଲିକି ଆସିବ ଖାଇବ ସିଙ୍ଗଡା ଆଳୁଚପ୍। ବରା ହ।
ହଁ ମା ତିଆରି କରିଦଉଚନ୍ତି।
ମା ତିଆରି କରି ଦଉଚନ୍ତି?
ହୁଁ।
ଆଚ୍ଛା ମୁଇ ଏ ସନ୍ଧ୍ୟା ବେଳେ ଧର ଚା ହେଲା ପକୁଡି ଏମିତି କିଛି ଭଲ ଲାଗୁଚି। ନହେଲେ ମୁଁ ଚାହା ପିଇଏନି ଜମାରୁ ବାଦ କିନ୍ତୁ ବର୍ଷାରେ ପିଇବାକୁ ଭଲ।
ମୁଁ ବି ଜମା ଚା ପିଏନା ମୁଁ ପାଣି ସାଙ୍ଗରେ ଖାଏ।
ଅ ହଁ ହଁ। ଚାହା ଟା ଦେହ ପାଇଁ ଭଲ ନୁହେଁ ସେଥିପାଇଁ ଖାଉନି ଆଉ।
ଆମ ଘରେ ସମସ୍ତେ ଚା ପିଉଛନ୍ତି।
ଅ ହଁ। ଆଉ କଣ ମାନେ ଦିନରେ ଆଜି କଣ ସବୁ କଲ?
ମୁଁ ଆଉ ଦିନରେ ଉଠିଲି ଉଠିଲା ପରେ ଆ ମୁହଁ ଧୋଇଲି। ମୁହଁ ଧୋଇଲା ବେଳେ ଚା ତିଆରି କଲି। ମା ଚା ପିଉଚନ୍ତି ନହେଲେ ସେ ତାଙ୍କ ମୁଣ୍ଡ ବହୁତ ଜୋରରୁ ବିନ୍ଧିବ। ସିଏ ଚା ପିଇଲେ। ମୋ ଭାଇ ଚା ପିଇଲା। ଚା ପିଇକି ବାପା କୁ ଟିଫିନ ତିଆରି କରିକି ଦେଲି ସେ ନେଇକି ଗଲେ। ଗଲା ପରେ ମୁଁ ରୁଟି ଭଜା ଖାଇଲି। ଗୋଟେ ବେଳେ ହେ ଲା ମା ଚିକେନ ତରକାରୀ ଭାତରେ କରିଥିଲେ, ସେଟା ଖାଇଲି। ଏବେ ହେଇ ମାଛ ତରକାରୀ, ଅରୁଆ ଭାତ।
ହଁ ହଁ ବଢିଆ ଆଉ।
ହଁ ଅରୁଆ ଭାତ, ମାଛ ତରକାରୀ, ପାପଡ, ସଲାଡ ଏଇ ସବୁ ହେଇଚି।
ହୁଁ ହୁଁ।
ତମେ କଣ କଣ କରିଥିଲ ଆଜି ଦିନ?
ଆଜି ଆଜି ହେଇଥିଲା କଣ ସକାଳେ ମର୍ଣିଂ ରେ ହେଇଥିଲା ଆ ରୁଟି ଆଉ ତରକାରୀ ପୁଣି ଦିପହରେ ଡାଲମା ଭାତ ତ ତର ତରକାରୀ, ଶାଗ, ଭଜା ଏମିତି ହେଇଥିଲା। ରାତିରେ ରୁଟି ସୋୟାବିନ କରି ଆଉ।
ଉଁ ବଢିଆଢିଆ ଜିନିଷ ମତେ ସୋୟାବିନ ତରକାରୀ ବୋହୁତ ପସନ୍ଦ। ତମକୁ କୋଉ ଜିନିଷ ଖାଇବାକୁ ଅଧିକ ପସନ୍ଦ?
ମତେ ଉଁ ସୋୟାବିନ ତ ରକାରୀ ଭଲ ଲାଗେ ଡାଲମା ଆଉ ଛତୁର ଆଇଟମ ଆଉ।
ନ-ନ-ନନ୍ ଭେଜ ନା
ନନ୍ ଭେଜରେ ଚିକେନ୍ ମାଛ।
ମତେ ଚିକେନ ବୋହୁତ ଭଲ ଲାଗେ। ମତେ ଚିକେନ ଅଧିକ ଭଲ ଲାଗେ ମାଛ ଠାରୁ ବି।
ହଁ ଚି
ମତେ ଚିକେନ ଚିଲ୍ଲି, ଚିକେନ ବିରିୟାନୀ, ଚିକେନ ପକୋଡା ମତେ ଏସବୁ ବୋହୁତ ଭଲ ଲାଗେ।
ହଁ ମତେ ଚିକେନ ପକୋଡା ଠାରୁ ଚିକେନ ବିରିୟାନୀ ବୋହୁତ ଭଲ ଲାଗେ।
ଆଉ ରଜ ପାଇଁ କୋଉ ଟାଇପ ର ଡ୍ରେସ ନେବ?
ହଁ ଡ୍ରେସ ନୁହଁ ଦିଇଟା ଶାଢୀ ଆଣିଚି ଗୋଟେ ଡ୍ରେସ ଆଉ ଗୋଟେ ଆଣିବି ଆଉ।
ହୋଉ ଆଉ ସେଠାରେ ଡୋଲି ସବୁ ଲାଗିଚି?
ହଁ ହଁ।
ରଜରେ ମେଲଣ ଲାଗେ ସେଠି?
ହଁ।
ବୁଲିବାକୁ ଯାଅ କଣ କଣ ଏ ସେବୁ ସବୁ ନୋଉଚ? ଯାଇଁକି ମେଲଣରୁ
ହୁଁ ବୋହୁତ ଜିନିଷ ସବୁ ଆସୁଚି। ମୁଁ ମାନେ ଯିଏ ମାନେ ଝିଅଙ୍କ ପାଇଁ ସବୁ ଅ ମାନେ ମେକଅପ୍ ଜିନିଷ ସେ ସବୁ ବିକ୍ରି ହୋଉଚି ଆଉ।
ହୁଁ।
ଆଉ ତମେ କେମତି ତମେ କେମିତି ସେଲିବ୍ରେଟ କରିବ ରଜ?
ମୁଁ ଭାବୁଚି ଆମେ ସବୁ ସାଙ୍ଗ ଏକୁଟିଆ ହେବା ବୁଲିବା ଖାଇବା ଆଉ ଗୋଟେ ନୂଆ ଜାଗାକୁ ଯିବା ଦେଖିବା। କଣ କରିବ? ର-ରଜ ବେଳଟା ତ ନିନ୍ଦ ଆସିବନି ରାତିକୁ ରଜ ଯୋଉ ଦିନ ଥିବ।
ମେହେନ୍ଦି ଲଗେଇବ ନା ନାଇଁ?
ହଁ ମୁଁ ଲଗେଇବି। ମୁଁ ଏବେ ନଖ ରେ ମେହେନ୍ଦି ଲଗେଇଚି। ମତେ ନଖରେ ମେହେନ୍ଦି ଲଗେଇଲେ ବୋହୁତ ମ ବଢିଆ ଲାଗେ ଦେଖ ଦେଖିବାକୁ। ଚାଇନା ମେହନ୍ଦି ଲଗେଇଚି ନକରେ ଆ ଆମ ଏ ସେଠି ଗୋଟେ ବାହାଘର ଅଛି ସେଇଥିପାଇଁ ମୋ ଭାବି ସବୁ ଅଛନ୍ତି। ଭାଉଜ ସବୁ ସେମାନେ ଲଗେଇବେ କହିଲେ। ଆସେ ମତେ ଲଗେଇଦବୁ। ମୁଁ ତାଙ୍କୁ ତାଙ୍କ ଝିଅକୁ ସମସ୍ତଙ୍କୁ ଲଗେଇକି ଆସିଲି। ତାପରେ ମୋ ପାଖରେ ଥିଲା ଗୋଟେ ଚାଇନା ମେହେନ୍ଦି ମୁଁ ବି ଲଗେଇଦେଲି। ମୋ ନଖ ଲାଲ ଲାଲ ହେଇଯିବ ବୋହୁତ ଭଲ ଲାଗିବ।
ହୁଁ।
ଲାଲି କଲର ର।
ହୁଁ ହୁଁ।
ଆଉ ତମେ ମେହେନ୍ଦି ଲାଗେଇବ ନା ତମେ କାହା ଠାରୁ ଲଗେଇିବ ମେହେନ୍ଦି?
ମୁଁ ନିଜେ ଲଗାଏ ନହେଲେ ମୋ ଦିଦି ଲଗେଇ ଦିଅନ୍ତି ଘରେ।
ସେ-ସେଠି ଅଛନ୍ତି ଲଗେଇବା ପାଇଁ ଲୋକମାନେ?
ହଁ ଅଛନ୍ତି। ପାର୍ଲର ବି ଲଗୋଉଚନ୍ତି ସ ବଡ ବଡ ଦୋକାନରେ ବି ଅଫର ଯୋଉ ଆସୁଚି ସେ ସବୁ ମେହେନ୍ଦି ଲଗେଇ ଦୋଉଚନ୍ତି।
ହୁଁ।
ଆଉ ରଜରେ ପୁରା ବୋହୁତ ବଢିଆ ମଜା ହବ ଆଉ। ଯଦି ବେ ଯଦି ବେସି ଗରମ ନହେଲା ତ, ବେଶୀ ଗରମ ହେଲେ ତ ସବୁ ସରିଯିବ।
ଗରମ ହେଲେ ରଜଟା ଭଲ ଲାଗିବନି। ଡ୍ରେସ୍ ସବୁ ପିନ୍ଧି ପାରିବୁନୁ ଆମେ। ଆଉ ବର୍ଷା ହେଲେ ହଁ ବଲ।
ହୁଁ- ହୁଁ।
ବର୍ଷା ହେଲେ ବି କିଛି କରିପାରିବୁନୁ, କେତେ କାଦୁଅ ହେଇଥିବ ବର୍ଷ ରେ।
ହଁ।
ବର୍ଷାରେ ଏତେ କାଦୁଅ ସବୁ ଥିବ।
ଆମ ଡ୍ରେସ୍ ରେ ଲେସି ହେଇଯିବ। ହୁଁ - ହୁଁ।
ଯେତେବେଳେ ଲମ୍ବା ଡ୍ରେସ କିଣିବୁ ରଜରେ ପୁରା ଭାସିବ ପାଣିରେ। କୋଉଠି ବୁଲିବାକୁ ଯାଇ ପାରିବୁନୁ। ପଇସା ସବୁ ନେଇକି କଣ କରିବୁ, କୋଉଠି ବୁଲିବାକୁ ଯାଇପାରିବୁନୁ ଖାଇ ପାରିବୁନୁ?
ହଁ ପାଣିରେ ସବୁ ଭାସିଯିବ ରଜ।
ସେଥିରେ ରଜରେ କୋଉ କୋଉ ଜିନିଷ ଖାଇବାକୁ ଆସେ?
ସେଇଠି, ଏଇଠି ସବୁ ଗୁଡା ଫାଷ୍ଟ ଫୁଡ ଜିନିଷ ଆସେ। ଦ ମାନେ ଚାଟ୍, ଗୁପଚୁପ୍, ଦହିବରା ଆଉ ହଉଚି ସବୁ ଭେଜିଟେବଲ ଜିନିଷ ମାନେ ଚପ୍ ଫପ୍ ଏଇରା ସବୁ ଆସେ। ବହୁତ ମାନେ ଏଇଠି ଗୋଟେ ଜାଗାରେ ପୁରା ମେଳା ଲାଗେ ସେଠି ସବୁ ଜିନିଷ ଆସେ, ଏଇଠୁ ପ୍ରାୟ ଆମେ ଯାଉ ଥରେ ବୁଲିବାକୁ ଯାଇଥିଲୁ ସେ ଭିତର ଗୋଟେ ଗାଁଟେ ଅଛି, ସେଇଠି ସବୁ ଦୋଳି ଲାଗେ। ଆଉ ସେ ସବୁ ଲାଗେ ଆଉ, ବଢିଆ ଲାଗେ ସେ ଜାଗା ଗୁଡା ମାନେ ଆ
ଦେଖିଆ ଦେଖିବାକୁ ବହୁତ ଭଲ ଲାଗୁଥିବ ନା?
ହଁ- ହଁ ଆଦିବାସୀ ଗାଁ ଟା, ସେ ସେଥିପଟେ ବେଶୀ ସେମାନେ ରଜକୁ ବେଶୀ ପାଳନ କରନ୍ତି।
ବହୁତ ଧୁମଧାମରୁ ହଉଚି, ତମ ସେଠିରେ ରଜ।
ହୁଁ ଏପଟେ ଯୋଉ ଟ୍ରା ମାନେ ଟ୍ରାଇବେଲ ଏରିଆ ତ, ସେଥିଲାଗି ସେଠି ସମସ୍ତେ ଟିକେ ଭଲସେ ପାଳନ କରନ୍ତି ଆଉ।
ଆଉ ରଜରେ କଣ କଣ ତିଆରି କରିବ?
ହଁ ପିଠା, ମିଠା ଏସବୁ ତିଆରି ହୁଏ।
କେତେ ପ୍ରକାର ପିଠା ତିଆରି ହଏ, ସେଠି ତମର?
ଅ- ହଁ ଚାରି ପାଞ୍ଚ ପ୍ରକାରର
ହୁଁ ମତେ ଡାକିବ, ମୁଁ ଖାଇବି ପିଠାଟା।
ହଁ ଆସିବ।
ଖାଇବି, ଦେଖିବି କେତେଟା?
ହଁ ସିଓର ସିଓର ଆସିବ। ନହେଲେ ତମ ପାଖକୁ ପାର୍ସଲରେ ପଠେଇଦେବି ଆଉ।
ହଉ ସେଟା କରିଦେଲେ ବହୁତ୍ ଭଲ। ସେ ବର୍ଷା କୁଆଡେ ଯିବ ତ କାଦୁରେ ମୁଁ ଯାଇପାରିବିନି, ମୁଁ ପିଠା ସବୁ ବାସି ହେଇଯିବ। କେମିତି ଖାଇବୁ?
ଗୋଟେ ଦିନରେ ପାର୍ସଲ ପଠେଇଦେବି ପଠେଇଦେବି। ତମ ପାଖକୁ ପଳେଇବ ତମେ ଖାଇଦବ ଆରାମସେ ଆଉ। ସଖାଳୁ ହୁଁ ପାର୍ସଲ କରିଦେଲି ସନ୍ଧ୍ୟା ସୁଦ୍ଧା ତମ ପାଖକୁ ପଳେଇବ, ତମେ ଖାଇ କରିବ ଆରାମ୍ ସେ ଫ୍ରିଜରେ ରଖିକି ଆଉ।
ହଉ ମୁଁ ଖାଇବି ବଢିଆ, ଆଉ ତମେ କୋଉ କୋଉ ଜିନିଷ ତିଆରି କରିବା ଶିଖି ଯାଇଛ?
ମୁଁ ସବୁ ଜିନିଷ ଶିଖି ଯାଇଛି, କେବଳ ଓ କ୍ଷୀରି ମତେ ଆସେନା କ୍ଷୀରିଟା।
ସେଇଟା ବି ମତେ ବି ଆସେନା। ଏଇ ଯୋଉ ଫାଲୁଦା ମିଳୁନି, ମତେ ସେଇଟା ବହୁତ ଭଲରେ ଆସେ। ମୁଁ ତମକୁ ବନେଇକି ପାର୍ସଲ କରିଦେବି।
ହଉ ଠିକଅଛି।
ସେଟା ଖାଁ ନା ନା କ୍ଷୀରି ମୋ ମାଆଙ୍କୁ ବନେଇବା ଆସେ ମୁଁ ଏତେ ଭଲ ଭାବରେ ବନେଇ ପାରିବିନି।
ଓହୋ ମତେ କ୍ଷୀରି ଅସିନି ହଁ। ହଁ ସେଇଟା ମୁଁ ଜାଣିଚି ମାନେ ଉ ମୋବାଇଲରେ ବି ଦେଖିଦେଲେ ଚଳିବ କିନ୍ତୁ ମୁଁ କ୍ଷିରୀଟା ଏତେ ଭଲସେ ବନେଇ ପାରେନା ଆଉ।
ହଁ ପାଇସଟା ମତେ ବୋହୁତ ଭଲଲାଗେ।
ଖାଇବା ପାଇଁ କିନ୍ତୁ ବନେଇବା ପାଇଁ ବୋହୁତ କଷ୍ଟ।
ସେଇଟା ବୋହୁତ କଷ୍ଟ ନା ମୁଁ କେବେବି ବନେଇନି କେବେ ବନେଇ ପାରିବି କି ନି ଜାଣିପାରୁନି।
ଭଇ ଯେ ମାନେ ଭବିଷ୍ୟତରେ ବନେଇବ।
ହୁଁ ଦେଖିବା ବନେଇବି ମୁଁ ଏତେ ଜିନଷ ତିଆରି କରିବା ଶିଖିନି। ବୋହୁତ କମ ଜିନଷ ତିଆରି କରଚି ଅଧିକ ଫାଷ୍ଟଫୁଡ ଜିନଷ ତିଆରି କରଦେବି। ଆଉ ଏସବୁ ଘର କାମଟା ଟିକେ କରିପାରିବି ମାଛ ତରକାରୀ କରଦେବି ଚିକେନ ତରକାରୀ କରିବି। କରିଦେବି ଆଉ ଆଉ କଣ ଭାଜି ଏସବୁ କେତେ ପ୍ରକାର ନାଇଁ ଭଜାସବୁ ମୁଁ ସେ ସେପକା ଆଡୁ ଭଜା କରିଦେବି ଆଉ କିଛି ଭଜା କ ଏତେ ଭଲ ଭାବରେ କରିପାରିବିନି। ଆଉ ଭାତ କରିଦେବି ଅରୁଆ ଭାତ କରିଦେବି ପାଲା ଆଉ କରିପାରିବିନି। ବିରିୟାନୀ ବି ଏତେ ଭଲ ଭାବରେ ତିଆରି କରିପାରିବିନି।
ହଁ ହଁ ବିରିୟାନୀ।
ହୁଁ ବିରିୟାନୀ ତିଆରି କରିଚ କେବେ।
ନା ନା କେବେ କରିନି।
ଟ୍ରାଏ କରିବ ଭଲ ବୋହୁତ ଭଲ ଲାଗୁଚି କାଲି ଖାଇଥିଲି ବିରିୟାନୀ ଚିକେନ ବିରିୟାନୀ।
କିଏ ତିଆରି କରିକିନା ନିଜେ।
ନା ନା ମୋ ମାଆ ତିଆରି କରିଥିଲେ ମୁଁ ଯାଇଥିଲି ନା ରଜ ପାଇଁ ଡ୍ରେସ ନେବାପାଇଁ ଯାଇଥିଲି। ବୁଲି ବୁଲିକି ପଳେଆସିଲି।
ଓ ଆଚ୍ଛା।
ମୁଁ ଭାବୁଥି ଗୋଟିଏ ସିମ୍ପୁଲ୍ ଡ୍ରେସ୍ ନେବି ଗୋଟିଏ ହେବି ଡ୍ରେସେ ନେବି ଗୋଟେ ପ୍ରାଞ୍ଜୁ ଭାବୁଥୁଲି ପ୍ରାଞ୍ଜୁଲେଟେ ଏରିଆରେ କି କୋଉଠିରେ ମିଳୁନି। ପ୍ରାଞ୍ଜୁଲ୍ ପ୍ରଞ୍ଜୁଲ୍ କପଡା ମିଳୁନି। ଆଉ
ହଁ ଆଉ କଣ କୁହ?
ଏବେ ତ ଗ୍ୟାସ ସବୁ ସରି ଏ ହେଇଯାଇଛି ତମେ ଚୁଲିରେ ତିଆରି କରୁଛ ନା ଗ୍ୟାସରେ?
ନାଇଁ ମୁଁ ଚୁଲିରେ ରାନ୍ଧା ହୋଉଚି ଗ୍ୟାସରେ ବି ରନ୍ଧା ହୋଉଛି।
ହୁଁ। ଗୋଟିରେ ବୁଲିବା କି ଯାଇନା ଏବେ?
ନାଇଁ ନାଇଁ।
ନା ମୁଁ ମୋ ମାଆଙ୍କ ସାଙ୍ଗରେ ଯାଇଥିଲି ବୁଲିବାକୁ।
କୋଉଠିକୁ?
ମୁଁ ମୋ ପିଇସି ଘରକୁ ଯାଇଥିଲି। ସେଠାରେ ଆମେ ଦିତିନ ଦିନ ରହିଲୁ ବୁଲିଲୁ ତାଙ୍କ ନୂଆନୂଆ ଜାଗା ଗୋଟେ ପାର୍କ ସବୁ ଖୋଲିଯାଇଛି ତାଙ୍କ ଏ ସେଠିରେ। ଯାଇଁକି ସେଠାରେ ବୁଲିବୁଲିକି ଦେଖି ଦେଖିକି ପାର୍କ ସବୁ ଆସିଲୁ। ବୋହୁତ ମଜା ଆସିଲା ଯେ ସେଠାରେ ଦେଖି ଦେଖିକି।
ହୁଁ ହୁଁ ବୁଲିବାକୁ ଗଲେ ଭଲଲାଗେ ଅହ।
ଆ ଜ ଆଉ ପିଇସି ବଢିଆ ବଢିଆ ଜିନିଷ ତିଆରି କରିଥିଲେ ବିରିୟାନୀ ସବୁ ତିଆରି କରିଥିଲେ। ଥିଲେ ସେଟା ପାଳୁଦା ତିଆରି କରିଥିଲେ ସଲାଦ, ପାପଡ଼।
ଉଁ ହୁଁ।
ଚିକେନ ତରକାରୀ, ମାଛ ତରକାରୀ, ଏସବୁ ଖାଇକି ଦିତିନି ଦିନ ଆମେ ରହିକି ଆସିଲୁ।
ଉଁ ହୁଁ।
ତମେ କାହିଁକି ଯାଇନ?
ମୁଁ ଯାଇନି ଆଉ ମୁଁ ଟିକେ ଘରେ କାମ ଥିଲା ଯାଇନି ଆଉ। ଘରେ ଟା ଆଉ ମାନେ ଟିକେ ସମସ୍ତେ ରହୁଛନ୍ତି। ଜଏଣ୍ଟ ହେଇକି ମାନେ ହୁଁ ବଡ ପରିବାର ତ ଯାଇ ହୋଉନି। ତାପରେ ଏକେରେ ଗରମ ହଉଛି। ଦ୍ଵିତୀୟରେ ବର୍ଷା ହଉଛି। ଏକେରେ ମୁଁ ମାନେ ଗରମ କ ଗଲେ ମାନେ ଦେହ କଣ ହେଇଯାଉଛି। ସେଥିପାଇଁ କୁଆଠେ ଯାଇପାରୁନି। ଟିକେ ମାନେ କ୍ଲାଇମେଟ ଚେଞ୍ଜ ହେଲେ ଯିବି ଆଉ।
ଅ ଆମ ଏଠି ବାହାଘର ଥିଲା ଗୋଟେ। ମୁଁ ଗଲିଣିି ଏତେ ଗରମ ରେ ସେଟା ଡ୍ରେସ ବାହାର କରିବୁ।